ଆଜ୍ଞା ବନ୍ଧୁ କୁହନ୍ତୁ।
ମନୋଜ କେମିତି ଅଛନ୍ତି।
ଆଜ୍ଞା ଭଲ ଅଛି ବହୁତ ଭଲ ଅଛି ତ ଆପଣ।
ହଁ ବହୁତ ଭଲ ଅଛି ଆଜ୍ଞ ମତେ ଆଜି ଆପଣଙ୍କ ଗାଁ ବାଟରେ ମୁଁ ଯାଇଥିଲି ବୁଝିଲା କି।
ଆଜ୍ଞା ବନ୍ଧୁ।
ଆପଣ ସେ ଯୋଉ ଗାଁ ମୁଣ୍ଡରେ ଗୋଟେ ଗଛ ଅଛି କି ବର ଗଛ କି ଓସ୍ତ ଗଛ। ଛ।
ଆଜ୍ଞା।
ସେଠି କଣ। ଯୋଉ ପାଲ ବାଉଁଶା ବନ୍ଧା ବନ୍ଧି ହେଇି କି ପୂଜା ହଉଥିଲା ସେଠି ପୂଜା ଅର୍ଚ୍ଚନା ହଉଥିଲା। ଆ।
ଆଜ୍ଞା।
ସେଠି କଣ ହଉଥିଲା କଣ କି।
ଆଜ୍ଞା ଆପଣ ଯୋଉ କହିଲେ ସେଠି ବର କି ଅସସ୍ତ ଗଛ ଥିଲା ସେଟା ଦୁହେଁ ବର ଅସତ ଓସ୍ତ ଗଛ ବହୁତ ବର୍ଷ ପୂର୍ବରୁ ସେ ଦୁହିଁଙ୍କର ବିବାହ କରାହୋଇଛି। ସେଥିପାଇଁ ଦୁଇ ଜଣ ସେଠି ବଉ ବର୍ଷରୁ ଅଛନ୍ତି ଏବଂ ସେଠି ଆଁ ମା। ଆ ଯୋଉ ଶନିଙ୍କର ପ୍ରତିଷ୍ଠା ଆଜି ହଉଥିଲା ସେଇଠି। ସେଥିପାଇଁ ଅ ସଯ ସଜା ହେଇଥିଲା ଜାଗାଟି ଏବଂ ଅ ଭୋ ଭୋଜନ ର ମଧ୍ୟାହ୍ନ ଭୋଜନ ଏବଂ ରାତ୍ର ଭୋଜନର ମଧ୍ୟ ବ୍ୟବସ୍ଥା ହେଇଥିଲା।
ଆଚ୍ଛା। ଆଜ୍ଞା। ଯାହା ଆପଣ ଆଚ୍ଛା ମୁଁ ମୁଁ। ଯିବା ଏକ ଘଟିକା ସମୟରେ ଯାଇଥିଲି।
ଆଜ୍ଞା।
ତାପରେ ମୁଁ ଆଉ ଦେଖିଲି ତାପରେ ବି ସେ ଯୋଉ ବର ଗଛ ଓସ୍ତ ଗଛର ସଂଯୋଗ ଯୋଉ ହେଇଥିବା ମିଶ୍ରଣ ହେଇକି ସେଠି ଉପା ମାନେ ଲଗା ହେଇଥିଲା ଯା କହୁଥିଲେକି ବିବାହ ହେଇଛି ମୁଁ ବି ଆମ ଆଡେ ଏମିତି ଦେଖିଛି ଯେ ବରଗଛ ଓସ୍ତ ଗଛର ବିବାହ କରାଯାଏ ଚାରି ଘର ସୁ ସୂତା ହାରିବା ତା ଚାରିକର ବନ୍ଧା ଯାଏ ବା ନାଲି ସୂତା ଯେକୌଣସି ସୂତା ହଉ ସେ ବହୁତ ବହୁତୁ କ ପରମ୍ପରା ମାନେ ବହୁତ କାଳରୁ ଆସିଅଛି ସେ ଯୋଉ ପରମ୍ପରା ଟା ତାଙ୍କର। ବୁଝିଲେ କି ମୁଁ ବି ଆଜି ଆପଣଙ୍କ ଗାଁ ରେ ଦେଖିଲି ସେ ବର ଗଛ ଓସ୍ତ ଗଛ ଯେ ଯାହାକି ଏ ଗୋଟେ ଜାଗାରେ ଘଷିଲା ବେଳୁ ଲଗା ହେଇଛି ତାର ପୂଜା ଅର୍ଚ୍ଚନା ହଉଛି ସେ ଜାଗାରେ ଆପଣଙ୍କର ଶନି ଦେବ ବା ଯୋଉ ଶନି ଠାକୁରଙ୍କଙ୍କୁ ପ୍ରତିଷ୍ଠା ସ୍ଥାପନ ହେଇଛି ଏବେ। ଆଉ ଭୋଜି ଭାତର ଆୟୋ ଜନ ହବ ଭଲ ଆକାରରେ ବହୁତ ବଡ ଆକାରରେ ହେଇଥିଲା।
ଆଜ୍ଞା।
ଆଉ ବନ୍ଧୁ ମୁ ଦେଖିଲି ଯେ ସବୁ ହେଲା ଆଉ ସେଠି ଟିକେ ଏ ଯୋଉ କୀର୍ତ୍ତନ ବା ଟିକେ ଏ ଆପଣଙ୍କର ଯୋଉ ଭଜନ କୀର୍ତ୍ତନ ହୁଏ କୌଣସି ବା ଦ୍ୟ ଯନ୍ତ୍ରର କୌଣସି ଦେଖିବାକୁ ଟିକେ ଆଖି ଆଖି ଦୃଷ୍ଟି ମୋର ହେଲାନି ବୁଝି
ଆଜ୍ଞା ବନ୍ଧୁ ଯେହେତୁ ଟିକେ ଆ ଆଜି ପା ଗଟି ଭଲ ନଥିଲା କାଦୁଅ ହେଇଯାଇଥିଲା ସମସ୍ତ ଜାଗାରେ ସେଥିପାଇଁ କୌଣସି ସେଠି ଜେଗା ବସିବା ପାଇଁ ନଥିଲା ଯେ ଯେ ଏବଂ ପିଲାମାନେ ମଧ୍ୟ ଉପସ୍ଥିତ ନଥିଲେ ସେ ନିଜ ନିଜ କର୍ମରେ ସମସ୍ ସ୍ତେ ପଲାଇ ଚାଲି ଯାଇଥିଲେ ସେଥିପାଇଁ କୀର୍ତ୍ତନଟି ବନ୍ଧୁ ହେଇପାରିଲାନି।
ପ୍ରତେସେସନ ଦିନ ନହେଲେ ଆମର ସଂକୀର୍ତ୍ତନ ମଣ୍ଡଳୀ ଅଛି। ଯୋଉଟା କି ଆମର ପୂର୍ବ ପୁରୁଷ ରୁ ଆ ଲାଗି ରଅଛି ଆମ ଜେଜ ଅଜା ତ ଜେଜେ ତାଙ୍କ ବାପା ଯିଏ କରୁଥିଲେ ବୁଝିଲେ କି? ସେ ବହୁତ ପୁରଣା ମଣ୍ଡଳୀ କୀର୍ତନ ସଂକୀର୍ତନ ମଣ୍ଡଳୀ। ଆମକୁ କହିଥିଲେ ଆମେ ଯାଇକି ଆପଣଙ୍କ କତିରେ ସେ ଯୋଉ କୀର୍ତ୍ତନ ର ଆୟୋଜନ ବା କୀର୍ତନ କିଛିଟା ଇଏ କରିଥାନ୍ତୁ ବୁଝିଲେ କି ବନ୍ଧୁ। ଯାହା ଫଳରେ ଏ ଆପଣ ଟିକେ ସେଠି ଯଉ ପୂଜା ଅର୍ଚ୍ଚନାର ଅ କିଛିଟା ଭଲ ଲାଗିଥାନ୍ତା ବା ସେଠି ଲୋକମାନଙ୍କୁ ବିତ ଆକୃଷ୍ଟ ବା ଟିକେ ମନ ଲାଗିଥାନ୍ତା।
ଆଜ୍ଞା ବନ ଆଜ୍ଞା ବନ୍ଧୁ। ଯେହେତୁ ଆ ଯଦି ଶନିଦେବ ଆସୁଛନ୍ତି ତାହାଲେ ଯଦି କୀର୍ତ୍ତନ ଭଜନ ଏବଂ ଟିକେ ଥାନ୍ତା ବହୁତ ବଢିଆ ଲାଗିଥାନ୍ତା ଏବଂ ସେଠି ଟିକେ ମାହୋଲ ଟା ବି ହେଇଥାନ୍ତା ଆଉ ସେ କୀର୍ତ୍ତନ ଟା ତ ହେଇପାରିଲାନି ସେ କୀର୍ତ୍ତନ ଅଭାବରୁ ଟିକେ ଅସନ୍ତୋଷ ମଧ୍ୟ ରହିଲା। ଯେ ମୁଁ କହୁଥିଲି କୀର୍ତ୍ତନ ଟା ମଧ୍ୟ ହେଇଥିଲେ ଭଲ ହେଇଥାନ୍ତା କିନ୍ତୁ ଯାହାହଉ। ଆପଣ ଯଦି କହିଲେ ଆପଣ ଯଦି ଅନ୍ୟ କୌଣସି ପୂଜା କିମ୍ବା ପ୍ରତିଷ୍ଠା ହେଲା ତାହେଲେ ଆପଣଙ୍କୁ ନିଶ୍ଚିନ୍ତ ସମ୍ପର୍କ କରିବୁ ଆପଣଙ୍କ ଦଳ କେତେ ବର୍ଷ ହେଲାଣି?
ଆମ ଦଳ ଆଜିିକି ଷାଠିଏ ପଅଁଷଠି ବର୍ଷର ଦଳ। ବୁଝିଲେ କି? ତାପରେ ଆଉ ଗୋଟେ ଜିନିଷ ସେଠି ବନ୍ଧୁ ମୁଁ ଦେଖି ଲି କି ସେ ଯୋଉ ଜାଗାର ପରିବେଶ ବା
ହଁ ହଁ ହଁ।
ଯେକୌଣସି ଜାଗାରେ ଠି ପୂଜା ଅର୍ଚ୍ଚନା ହଉଥିଲା। ସେ ତା ଚାରିପଟ ପାଖ ସବୁ ଜଙ୍ଗଲ ବା କୌଣସି କିଆଁ ଗଛ ଯେ କୌଣସି ଗଛର ଅ ଉପରିଭାଗ ବା ଅଧ୍ୟ ଅ ଅଧିକ ମାତ୍ରାରେ ସେ ଜାଗା ଟା ପରିପୂର୍ଣ୍ଣ ହେଇଥିଲା ଯାହା ଫଳରେ ସ ସରୀସୃପ ସାପ ଜୀବଜନ୍ତୁ ବେଙ୍ଗ ଫେଙ୍ଗ ଯେକୌଣସି ପଦାର୍ଥ ବାଜ ଯେକୌଣସି ଜନ୍ତୁ ସେଠି ଆ ଥିବାର ଭୟ ଟା ରହୁଛି। ବୁଝିଲେ କି? ତାର ସେଠି ସଫା କରିବା କୌଣସି ସୁବିଧା ଜନକ ଟିକେ ବାଟ ଦେଖିଲେନି।
ନାଇଁ ମାନେ ସେଠି ଯେହେତୁ ଗଛ ଗୁଡିକ ଆଗରୁ ବହୁତ ପୂର୍ବରୁ ରହିଅଛି। ଆଉ ଆପଣ ଯେଉଁ କଥା କହିଲେ କି? ଯେଉଁ ଇଏ ଗଛ ଗୁଡ଼ା ବଣ ହୋଇଛି। ସେଠି ସଫା କରିବା ପାଇଁ। ସେଠି ବାଉଁଶ ଗଛ ଗୁଡିକ ଅଛି ଏବଂ ବର ଗଛ ଅଛି। ଯଦି ଆପଣ ସଫା କରିବେ ମଧ୍ୟ ଗଛର ପତ୍ର ଗୁଡିକ ପଡିିକି ଏବଂ ବେଶୀ ବେଶୀ ଅଳିଆ ହବ ଏବଂ ସେ ପ ପତ୍ର ଗୁଡିକ ପଚି ମଧ୍ୟ ଆହୁରି ବିଭିନ୍ନ ପ୍ରକାର ଗଛ ଉଠିବାର ସମ୍ଭାବନା ଅଛି। ହେ ବନ୍ଧୁ ସଫା କରିନଥିଲେ ଏବଂ ଆ ଆଜି କାମ ବ୍ୟସ୍ତରେ ଠାକୁରଙ୍କ ପୂଜା ବ୍ୟସ୍ତରେ ଅର୍ଚ୍ଚନା କାଲି ରାତି ପର୍ଯ୍ୟନ୍ତ ଠୁ ଲୋକ ବ୍ୟସ୍ତ ଅଛନ୍ତି। ସେଥିପାଇଁ ଆ କିଛି ହେଇପାରିଲାନି କାମ ବନ୍ଧୁ ସେଥିପାଇଁ।
ଆଜ୍ଞା ବୁନ୍ଧୁ ଆଉ ବନ୍ଧୁ ଆଜି ଦେଖିଲି ଯୋଉ ଭୋଜି ଭାତ ଯୋଉଠି ଆୟୋଜନ ହେଇଥିଲା। ସେ ଭୋଜଭାତ ର କେତେ ଲୋକର ସଂଖ୍ୟା ପାଇଁ ସେ ଭୋଜିଭାତ ର ଆୟୋଜନଟିଏ ହେଇଥିଲା?
ବନ୍ଧୁ ସେଠି ତ ଆମ ଗ୍ରାମରେ ଯେହେତୁ ଅ ହଜାର ଲୋକ ହେବେ ବାରଶହ ହେଇଯିବେ ସେଠି ଥିପାଇଁ ହଜାର ଲୋକ ଏବଂ ବାହାରରୁ କିଛି ଲୋକଙ୍କ ପାଇଁ ବାରଶହ ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ଯେହେତୁ ବନ୍ଧୁ ବର୍ଷା ଏହିପରି ହେଇଛି ପାଗଟି ସେଥ ଲା ଲୋକଙ୍କର ର ଅନୁପସ୍ଥିତି ଅଧିକାଂଶ ଅନୁପସ୍ଥିତିରେ ରହିଲେ ଲୋକ ଏବଂ ସମସ୍ତଙ୍କ ଘରକୁ ଆ ସମସ୍ତେ ଯିଏ ଅ ଇଚ୍ଛା ଅନୁସାରେ ସମସ୍ତେ ସେଠି ଆସିଆ ନିଜ ଘର ପାଇଁ ମଧ୍ୟ ସମସ୍ତେ ଘର। ସମସ୍ତ ସଦସ୍ୟଙ୍କ ପାଇଁ ହେଇଥିଲା। ଆଉ ଘରେ ଯିଏ ଚାହିଁବେ ସେ ତାଙ୍କର ସେ ତାଙ୍କର ସେଠୁ ପୁରଇକି ନିଜେ ଘର ମଧ୍ୟ ନେଉଥିଲେ। ଯେଉମାନେ ଆସିବା ସମ୍ଭବ ପର ନୁହେଁ। ଯାହା ପାଇଁ କାଦୁଅରେ ତାଙ୍କ ଦେହ ଖରାପ। ଦେହ ଅସୁସ୍ଥ ଅଛି। ଆଉ ଯୋଉମାନେ ବୃଦ୍ଧ ବୃଦ୍ଧ ତ ଏଠି ସେଥିପାଇଁ ତାଙ୍କ ପାଇଁ ଆ ବ୍ୟବସ୍ଥା କରାଯାଇଥିଲେ ଘର ପାଇଁ।
ଆଜ୍ଞା ଆଉ ମୁଁ ବନ୍ଧୁ ଦେଖିଲି କି ସେଠି ଆପଣଙ୍କର ଯୋଉ ପୂଜା ଅର୍ଚ୍ଚନା ହଉଥିଲା ବା ବାହାର ବା ଆପଣଙ୍କ ଯୋଉ ବ୍ରାହ୍ମଣ ବା ପଣ୍ଡିତ ମାନେ ଆସୁଥିଲେ ବାହାରୁ। ସେ ଚାରି ପାଞ୍ଚ ଜଣ ସେଠି ଜୋ ହ ହେଇଥିଲା। ତାଙ୍କ ଯଜ୍ଞ କୁଣ୍ଡ ଟା ଯୋଉ ହେଇଥିଲା ବେଦୀ। ହେଇଥିଲା ଠାକୁରଙ୍କର ସ୍ଥାପନ ହେ ଯଉ ହେଇଥିଲା ବୁଝିଲେ ବନ୍ଧୁ ଆ ଆପଣ ଯୋଉ ସେଠି କଳସ ହଉ ବାଇକି ଲାଇନ୍ ବାଇ ଲାଇୁନ୍ ଯାଇଥିଲା। ତାପରେ ଆପଣ ସେ ଯୋଉ ବୋହୂ ମାନେ ସବୁ ବସିଥିଲେ। ବାର ଜଣ ବୋହୁ ମାନ ଯୋଉ ଧାଡି କରି ବସିଥିଲେ। ସେମିତି କିଛି ପରମ୍ପରା ଥିଲା କି ସେ ଜେଗାରେ। ନାଇଁ ସ୍ତ୍ରୀ ଲୋକ ସେଠି ବୋଉ ମାନେ ବସି ଧାଡି କରି।
ସେ ବିଷୟରେ ଜାଣିନି। ମୁଁ କାହାକୁ ପଚାରିନି ସେ ବିଷୟରେ ଆଉ। ମୁଁ ସେଠି ଅନୁପ ସେଠି ନଥିଲି। ପୂଜା ସମୟରେ ଅର୍ଚ୍ଚନା ସମୟରେ। ଯେହେତୁ ମୋ ଅ ବାପାଙ୍କର ଟିକେ ଦେହ ଅସୁସ୍ଥ ଥିଲା। ମୁଁ ତାଙ୍କୁ ଟିକେ ସିଏ ଡାକ୍ତରଖାନା ନେଇକି ଯାଇଥିଲି। ସେପରିିକ ମୁଁ ଜାଣିନି। ଯଦି ଆପଣ କହୁଛନ୍ତି। ମୁଁ ସେ ବିଷୟରେ ପଚାରିବି ଅ ନନାଙ୍କୁ ଏବଂ ଯଦି ସେଠି କୌଣସି ଯଦି ଥିବେ ବ୍ରାହ୍ମଣ ସେ ବିଷୟରେ ପଚାରିକି ସମ୍ପର୍କ କରିକି ଆପଣଙ୍କୁ କହିବେ ଆଉ।
ଆଜ୍ଞା, ଆଉ ବନ୍ଧୁ ମୁଁ ଦେଖିଲି କି ସେଠି ଆ ଆପଣଙ୍କ ଯୋଉ ଗାଁ ର ରାସ୍ତାଟା ହେଇଛି ଆପଣଙ୍କ ସଡକ ରା ରାଜପଥକୁ ବୁଝିଲେ କି। ଆପଣ ଯଉ ସଡ଼କ ରାଜପଥ କୁ ଯଉ ରାସ୍ତାଟା ହେଇଛି। ତାର ପୂର୍ବାନୁମାନ ଯାହା କରାହାଉଛି ମାନେ ଏବେକା ଆଗ ଅପେକ୍ଷା ଏବେ ବହୁତ ତୁ ଅସୁବିଧା ହଉଥିଵ ଆପଣଙ୍କ ଜୀବନ ଯାପନରେ ଚାଲିଚଳଣ ଯିବା ଆସିବା ପାଇଁ। ଯାହା ଫଳରେ କି ଲୋକ ଯେକୌଣସି। ଟି କାରଣ ବା କାର୍ଯ୍ୟରେ ବା କୌଣସି ମେଡିକାଲରେ ଯାଆ ସୁବାଓ କୌଣସି ଅଫିସ କାମରେ ଯାଆନ୍ତୁ। ଯେକୌଣସି କାମରେ ଯାଆନ୍ତୁ ବହୁତ ବାଧାପନ୍ନ ହଉଥିବ ଆପଣଙ୍କୁ। ବୁଝିଲେ କି ବନ୍ଧୁତାର କିଛି ନିରୂପଣ କରିବାକୁ। ନୂତନ ରାସ୍ତା ଆରମ୍ଭ କରିବାକୁ କିଛି
ଆଜ୍ଞା ବନ୍ଧୁ ସେପର୍ଯ୍ୟ ସେଇ ବହୁତ କର୍ମ କାମ ଗୁଡିକ ସେଥିରେ ଆଇଲାଣି ଏବଂ ସେଇ କାମ ଗୁଡିକ ହେଇପାରୁନି। ଆଉ ଆପଣ ଯୋଉ କହିଲେ ଯୋଉ କିଛି ଯଦି ଆ ଜରୁରୀ ପଡିଲା ଆପଣଙ୍କର ଯଦି କୌଣସି ବ୍ୟକ୍ତିଙ୍କ ଜଣେ କୌଣସି ସ୍ତ୍ରୀ ଲୋକ ଗର୍ଭବତୀ ଥାନ୍ତି କିମ୍ବା କୌଣସି ଆଉ କିଛି ସେପରି ଗଭୀର ଆଁମ ଆଁ ଦୁର୍ଘଟଣା ହେଇଥାଏ ସେ ରାସ୍ତାରେ ଯିବା ସମ୍ଭବ ସମୟରେ ତାଙ୍କର ମୃତ୍ୟୁ ବି ହେଇପାରେ ସେ ରାସ୍ତା ଯେପରି ହେଇଛି ଏବଂ ଜଲଦି ଯିବା ସେପର ସେଠି ପସ ସମ୍ଭବ କରୁ ନାଇଁ ଆମ ଗ୍ରାମର ଲୋକମାନେ ମଧ୍ୟ ଚିନ୍ତା କରୁଛନ୍ତି ସେ ରାସ୍ତାଟି ସେ ଜୁ ଜଲଦି ହେଇଯିବ ଏବଂ ଭଲରେ ହେଇଯିବ ଆଉ ଗାଡି ଗୁଡିକ ତୁ ମଧ୍ୟ ବହୁତ ଜଲଦି ସେ କରେ ଉ ଯିବା ଫଳରେ ଧଡ ଧଡ ହେଇକି ଭାଙ୍ଗିବାରେ ଲାଗିଛି ସେଥିପାଇଁ ଆମ ଗଗାଁ ଲୋକମାନେ ଚିନ୍ତା କରୁଛନ୍ତି ଏବଂ ଗୋଟେ ନୂତନ ଅ ପ୍ରୋଜେକ୍ଟ ମଧ୍ୟ ଆସିଛି। ସେଇଠି ଏ କାମଟି ଯଥା ଶୀଘ୍ର ହେଇଯିବ ମୁଁ ଆଶା କରୁଛି।
ଆପଣ ଯୋଉ କଥା କହିଲେ କି ଗାଁ ଲୋକ ଅୟ ନୂତନ ବୈଠକ ବା କଥାବାର୍ତ୍ତା ହଉଥିଲେ ସେ ଗାଁ ରାସ୍ତା ପାଇଁ। ଗାଁ ଲୋକ ଅ ସେଥିରେ ବସିନି ବାରମ୍ବାର ଆପଣଙ୍କ ଗାଁ ଲୋକ ବହୁତ ଥର ଦେଖିଲିଣି ବୈଠକ ବସୁଛି ସେ ଗାଁ ରାସ୍ତା ପାଇଁ ଯାହା ଫଳରେ ସେ ଗାଁ ର କୌଣସି ଗ୍ରାମ ବି ଆଉ ଉନ୍ନତି ହଉନି ଆପଣ ଆଗେ ଆରମ୍ଭ କରନ୍ତୁ ବୁଝିଲେ କି ବନ୍ଧୁ। ଆପଣ କିଛିଟା କାମ ଆରମ୍ଭ କରନ୍ତୁ ଆପଣ ସାଙ୍ଗ ସାଥୀକି ଧରିକି ଗାଁ ଲୋକଙ୍କ କଥା ଛାଡନ୍ତୁ। ଆପଣ ଆରମ୍ଭ କଲେ ଗାଁ, ଆଗେ ଆପଣ ସୁଧରନ୍ତୁ ତାପରେ ଅନ୍ୟ ଲୋକଙ୍କୁ କହିବେ। ଆଜ୍ଞା ଆପଣ କାମ ଷ୍ଟାର୍ଟ କରନ୍ତୁ, ଆପଣଙ୍କର ସେ ଯଉ ଗାଁ ରାସ୍ତା ତାପରେ ଯିଏ ସବୁ ଗାଁ ଲୋକ ଥିବେ ସେ ଦେଖି ଦେଖିକି ବା ଆପଣଙ୍କ କାମକୁ ଦେଖିକି ସେ ଅ ଆପେ ଆପେ ବୁଝିଯିବେ। ନାଇଁ ସେ ଭାଇ ଜଣଙ୍କ ଏକା କରୁଛନ୍ତି, ଆମ ଗାଁ ରାସ୍ତା ପାଇଁ, ଆମେ କାହିଁ ତାଙ୍କ ସହିତ ମିଶିକି ନ କରିବା? ବୁଝିଲେକି ବନ୍ଧୁ। ହାଲୋ। ହୁଁ। ଯାହା ଫଳ ରେ ଆପଣଙ୍କୁ ଏତେ ଯୋଉ ଯିବା ଆସିବା ପରିଚ୍ଛନ୍ନ ଦାୟ ଘଟାଘଟି ହଉଛି ବୁଝିଲେ କି? ବନ୍ଧୁ।
ସେଥିପାଇଁ କହୁଥିଲେ କି- ଆପଣଙ୍କର ଯିବା ଆସିବାରେ ଯା ର ଅସମ୍ଭବ ହଉଛି ସୁବିଧା ଅସୁବିଧା ହଉଛି ତା ଫଳରେ କି